ହାଲୋ।
ହଁ ଆଉ ରୋଷେଇ ବିଷୟରେ କିଛି ଜାଣିଚ?
ହଁ ରୋଷେଇ ଜାଣିଛି ମତେ ରୋଷେଇ ବହୁତ୍ ଭଲସେ ଆସେ। ଯୋଉ ବିି ରୋଷେଇ ବିଷୟରେ କଇବ କହିବ ମୁଁ ସେଇ ରୋଷେଇ ବିଷୟରେ କହିଦେବି।
ପ୍ରିୟ କାର୍ଯ୍ୟ ବୋଧେ।
ହଁ ରୋଷେଇ କରିବାକୁ ମତେ ବହୁତ୍ ଭଲ ଲାଗେ ଯଦି ବି ମୁଁ କିଛି ନ ଜାଣିଥାଏ ତାହେଲେ ରୋଷେଇ ବିଷୟରେ ଯେମିତି କି ଇ କାହାକୁ ପଚାରିକି ଘରେ ଯିଏ ଅଛନ୍ତି ମାକୁ ନହେଲେ ଭାଉଜକୁ ସେମିତି ପଚାରିକି ମୁଁ ରୋଷେଇ କରିଦିଏ।
ମୁଁ ରୋଷେଇ ବିଷୟରେ ଗୋଟେ ପଚାରିବି ମତେ ଟିକେ କହିଦେବ ତାର ପ୍ରସ୍ତୁତି ଟା।
ହଁ କହ ମୁଁ କହୁଛି କ ଷୟରେ ଜାଣିବାକୁ ଚାହୁଁଚୁ କୋଉ ରୋଷେଇଟା ମାନେ କୋଉ ତରକାରୀ ଖାଇବାକୁ ତୋର ଇଚ୍ଛା ଅଛି କହ ସେଇ ବିଷୟରେ କହିଦେବି ଓ କରିକି ଖାଇବୁ ଆଉ।
କଦଳୀ ଭଣ୍ଡା ଗୋଟେ ଥାଏ ନା କଦଳୀ ଗଛର।
ହଁ ହଁ କଦଳୀ ଭଣ୍ଡା ଥାଏ ସେଥିରେ ବରା ବି ହୁଏ।
ହଁ ସେ ବରାର ଟିକେ କହିଦବ ଟିକେ ତା ପ୍ରସ୍ତୁତି ଟା କେମିତି ଖାଇବା।
ହଁ କଦଳୀ ଭଣ୍ଡା ବରାଟା ହଉଛି ଗୋଟେ ମାନେ ଓଡିଆ ଘରର ଲୋକପ୍ରିୟ ଖାଇବା ଯୋଉଟା କି ତରକାରୀ କୁହନ୍ତି ଅ ସେଟା ହଉ କଦଳୀ ଭଣ୍ଡାର ବରା ହେଲେ ଭାତ ସହିତ ଖାଇବାକୁ ପୁରା ମଜା ଆସିଯିବ ଆଉ ଏଇଟା ହାଲ୍ କା ବି ଥାଏ ଆଉ ହଜମ ବି ହେଇଯାଏ ମାନେ ହଜମ ବି ଯଦି ବି ଅଲଗା ଜିନିଷ କିଛି ତମେ ଖାଇଥିବ ତାକୁ ଖାଇଲା ପରେ ସେଇଟା ପେଟ ଭିତରେ ହଜମ ହେଇଯାଏ।
ମାନେ କଦଳୀ ଭଣ୍ଡାର ସେ ଭଣ୍ଡା ଟାକୁ ଟୋଟାଲ୍ ବରା କରନ୍ତି ନା ତା ଭିତରୁ ବି ଆଉ କିଛି ବାହାରେ।
ହଁ ସେମିତି କଦଳୀ ଭଣ୍ଡା ତ ତା ଭିତରୁ କିଛି ବାହାରେ ଯୋଉଟା କି ଗୋଟେ ଫୁଲ ଟାଇପର ହେଇଥାଏ ସେଇଟାକୁ କରନ୍ତି।
ଅ ହଁ।
ସେଥିରେ ମାନେ କଦଳୀର ଯୋଉ ମୂଳଟା ଥାଏ ଅଁ ମାନେ କଦଳୀ ଗଛଟା ଥାଏ। ଗଛଟାକୁ କାଟିଲା ପରେ ତା ଯୋଉ ଚାରିପଟ ପାଖୁଡା ଭଳିଆ ଥାଏ ତାକୁ କାଟିଲା ପରେ ତା ଭିତରେ ଗୋଟେ ଧଳାଟେ ଭାରେ। ଯୋଉଟା କି ତାର ମଞ୍ଚା କୁହନ୍ତି ନା।
ହଁ ମଞ୍ଜା ତା ତରକାରୀ ମୁଁ ଖାଇଚି।
ହଁ ସେଇ ଯୋଉ ନରମ ଅଂଶଟା ଥାଏ ସେଇଟାକୁ କରନ୍ତି ବରା କରନ୍ତି।
ହଁ ମତେ କୁହ କଦଳୀ ଭଣ୍ଡା ସେ ଯୋଉ ବରାଟା କେମିତି ପ୍ରସ୍ତୁତ କରନ୍ତି ମୁଁ ଟିକେ କାଲି କରିବି।
ଆ ହୋଉ ମୁଁ କୋହୁଚି ସେ ବି ସେଇଟା ଶୁଣ୍ କଦଳୀ ଭଣ୍ଡାର ଯୋଉ ଗଛର ମୂଳଟାକୁ ସେ ତାକୁ ମଝିରୁ କାଟି ଦେଇକି ମଝିରେ ଯୋଉ ଧଳା ଅଂଶଟା ଥିବ ନରମ ଅଂଶଟା ତାକୁ ବାହାର କରିବୁ ସେଥିରେ ଆଳୁ ଗୋଟେ ଆଳୁ ଦୋବୁ ଛୋଟ ଛୋଟ ଟ ଯେମିତି କଟା ହେଇଥିବ ଗୋଟେ ଆଳୁ ଦୋବୁ ବେଶୀ ଦେଲେ ଭଲ ଲାଗିବନି। ତା ସହିତ ପିଆଜ ବି ଗୋଟେ ଗୋଟେ ପିଆଜ ଯୋଉଟା କି ପୁରା ଛୋଟ ଛୋଟ କରିକି କଟା ହେଇଥିବ ଆଉ ଆ ସେଥିରେ ରସୁଣ ବି ଛଅଟା କି ସାତଟା ଯୋଉ ଗୋ-ଗୋଟା ନଥାଏ ରସୁଣ ପଡି ପଡିବ। କଣ?
ରସୁଣ ଟିକେ କମେଇକି ପକେଇଲେ ହବନି?
ନା ସେଇଟା ଯେହେତୁ ତରକାରୀ ହବ ମାନେ ବରାଟା ହବ ରସୁଣ ଅଂଶଟା ଟିକେ ଅଧିକ ଦେଲେ ତାର ବାସ୍ନା ଟା ବି ଅଧିକ ଭଲସେ ଆଣିବ।
ଆଚ୍ଛା। ହଁ ଆଉ କଣ ସବୁ କରୁଛନ୍ତି?
ହଁ ସେଥିରେ କଞ୍ଚା ଲଙ୍କା ବି ପଡିବ କଞ୍ଚା ଲଙ୍କା ଦିଟା କି ତିନିଟା ଛୋଟ ଛୋଟ କରିକି ସେମିତି କାଟିଦବ। ଅ ହଳଦୀ ଗୋଟେରୁ ଦି ଗୋଟେ ଚାମଚ ଦେଇଦବ ଲଙ୍କାଗୁଣ୍ଡ ବି ପଡିବ ଗୋଟେ ଚାମଚ ପଡିବ। ପଞ୍ଚଫୁଟଣ ବି ଯଦି ଟିକେ ପକେଇବ ଏଥିରେ ଆଉ ଟିକେ ଭଲ ବାସ୍ନା ଆସିବ ଟେଷ୍ଟ ବି ତା ସ୍ଵାଦ ବି ଭଲ ବଢିଯିବ।
ସେଥିରେ ଧନିଆ ଧଣିଆ ପତ୍ର ମି ସେଇଲେ ଭଲ ଲାଗିବ?
ହଁ ଧଣିଆ ପତ୍ର ତ ବୋହୁତ ଭଲ ଉପରୁ ମାନେ ଛଡେଇ ବନା ଧଣିଆ ପତ୍ର ବି ଦୋବୁ ତେଲ ବି ଯଦି ଗୋଟେ ଗୋଟେ ଚାମଚ କି ଦୁଇ ଚାମଚ ଭିତରେ ବି ହେଇଯିବ ଆଉ ସ୍ଵାଦ ଅନୁସାରେ ଟିକେ ଲୁଣ ଲାଗିବ ଆଉ।
ତେଲ ଟିକେ ଅଧିକା ଦେଲେ ଭଲ ଲାଗିବ ନା?
ହଁ ତେଲ ଟିକେ ଅଧିକ ଦେଲେ ଭଲ ଲାଗିବ ଯଦି ତାକୁ ଉଁ ଭଲସେ ଟିକେ ତେଲ ଦେଇକି ଭାଜିବୁ ତାହେଲେ ସେ ଟିକେ ବ-ଖାଇବାକୁ ବି ଆଉ ଟିକେ ଭଲସେ ଲାଗିବ ଆଉ।
ତାକୁ ଛାଣନ୍ତି ନା ମାନେ କଡେଇରେ ପକେଇକି ତେଲ ଦେଇ ଭାଜି ଦିଅନ୍ତି।
ଭାଜି ଦେଲେ ସେଇଟା ଚଳିବ ଯଦି ଛଣାଯିବ ତାହେଲେ ସେଥିରେ ଅଧିକ ତେଲ ଦରକାର ଆଉ ଯଦି ଅ-ଟିକେ ଗୋଟେ ଚାମୁ-ଦୁଇ ଚାମଚ ତେଲ ଦେଇକି ଯଦି ତାକୁ ତାୱାରେ ଭାଜି ବି ଦବ ତାହେଲେ ସେଇ ତେଲରେ ସିଏ ହେଇଯିବ ଭଲ ବି ଲାଗିବ ଛାଣିବାକୁ ପଡି ବନି
ଆଚ୍ଛା ତାହେଲେ ମୁଁ କରିବି ଆଉ କହିବ।
ଆଉ ସେଇଟା କେମିତି? କେମିତି କରନ୍ତି ମୁଁ ଆଗେ ସେ ବିଷୟରେ କୋହୁଚି ଉଁ ତାପରେ ଜାଣିପାରିବୁ ଆଉ।
ହଁ ହଁ।
କଦଳୀ ଯୋଉ ଭଣ୍ଡାର କଡଟାକୁ ଉଁ ଛେଲି ଦୋବୁ ମାନେ କଦଳୀର ଯୋଉ ତଳ କଦଳୀ ଗଛର ଯୋଉ ତଳ ମୂଳ ଟା ତାକୁ ଉପରୁଟା ଭଲସେ ଛେଲିଦବୁ ମଝିରେ ଯୋଉ କୋମଳ ଅଂଶ ଟା ଥିବ ସେଇଟାକୁ ଆଣିବୁ ପୁରା ପତଳା ପତଳା କରିକି ସରୁ ସରୁ କରିକି କା ଦେଇକି ତାକୁ ପାଣିରେ ଦଶ ମିନିଟ୍ ପୁରା ଭିଜେଇକି ରଖିବୁ ଭିଜେଇକି ରଖିଲେ ଯେନ୍ତି କିି କଳା ହବନି। ତାପରେ ଦଶ ମିନିଟ୍ ପରେ ତାକୁ ଭଲ ଭାବରେ ଧୋଇଦବୁ।
ହଁ।
ତାପରେ ତାକୁ ସିଝେଇବୁ ଯେମିତି କିି ଗୋଟେ ଜାଗାରେ ତାକୁ ଭଣ୍ଡା ସହିତ ଆଳୁ ବି ଦେଇଦବୁ ଆଉ ହଳଦୀ ଟିକେ ପକେଇବ ସେଥିରେ ଲୁଣ ବି ଦବୁ ଗୋଟେ କପ ପାଣି ଦେଲେ ସେଟା ସିଝିଯିବି।
ହିଁ।
ତାପରେ ଗୋଟେ ଅଲଗା କଡେଇରେ ଫୁଟ ସେଥିରେ ତେଲକୁ ଗରମ କରିକି ଫୁଟଣ ଦବୁ ଫୁଟଣରେ ରସୁଣ ଯୋଉ ଛୋଟ ଛୋଟ କରିକି କାଟିଥିବୁ ତାକୁ ବି ପକେଇ ଦବୁ ରସୁଣ ଟା ଯେମିତି ଟିକେ ଲାଲ ହେଲା ପରେ ପିଆଜ ଦେଇ ତାପରେ ପିଆଜ କ ଟିକେ ଭଜା ହବ ଆଉ।
ଅହୋ। ଏତିକି ନା ଆଉ କିଛି କରିବାକୁ ପଡିବ?
ହଁ ଆହୁରି ଅଛି ଏତିକି ନୁହେଁ ଆହୁରି ଅଛି ତାପରେ ତରକାରୀ କି କରିବା ପାଇଁ ଯୋଉ ସିଝା କଦଳୀ ଭଣ୍ଡା ଆଉ ଆଳୁକୁ ସିଝେଇଥିବୁ ତାକୁ ସେଇ ଭଜାରେ ଯୋଉ ପିଆଜ ଆଉ ରସୁଣ ଭଜା ହେଇଥିବ ସେଇଥିରେ ପକେଇଦବୁ ସେଥିରେ ଲ ଗୁଣ୍ଡ ଟିକେ ପକେଇବୁ ହଳଦୀ ଟିକେ ପକେଇବୁ ଆଉ ଲୁଣ ଟିକେ ଦେଇକି ସେଟେ ଭଲସେ ତାକୁ ଟିକେ ଗୋଳେଇକି ପାଣି ଶୁଖିଲା ପର୍ଯ୍ୟନ୍ତ ତାକୁ ସେ ଜାଗାରେ ରଖିଥିବୁ ମାନେ ଏପଟ ସେପଟ କରିକି ଭାଜୁଥିବୁ।
ହଁ।
ତାପରେ ହେଇସାରିଲା ପରେ ସେଥିରେ କଞ୍ଚା ଲଙ୍କା ଧନଆ ପତ୍ର ଦେଇକି ଗ୍ୟାସ ବନ୍ଦ କରିଦେଇକି ପାଞ୍ଚ ମିନିଟ ଢାଙ୍କିକି ରଖିଦବୁ ଆ
ସେରା ମଡେଇକି ଖାଇଲେ ଭଲ ଲାଗିବ?
ନା ଟମାଟୋ ସସ ରେ ସେଟା ଭଲ ଲାଗିବନି। ଏଇଟା ତରକାରୀ ଟା କହିଲେ ନା ମାନେ ଗୋଟେ ତରକାରୀ ଟା ଏମିତି ହୁଏ ବୋଲି କହିଲି ତରକାରୀରେ ଟମାଟୋ ସସ୍ କେମିତି ଖାଇବୁ।
ତରକାରି ନୁହଁ ତରକାରି କଦଳୀ ଭଣ୍ଡାର ଯୋଉ ପ୍ରସ୍ତୁତି ଟା କହିଲ ସେଇଥିରେ ମଡେଇ ଖାଇଲେ ଭଲ ଲାଗିବ?
ନା କଦଳୀ ଭଣ୍ଡାର ଏଇଟା ହଉଛି ଗୋଟେ ତରକାରୀ ଥିଲା ଯୋଉଟା କି ଗରମ ଭାତରେ ଘିଅ ଟିକେ ପକେଇଦବୁ ଆଳୁ ଭର୍ତା ଟିକେ ରଖିଦବୁ। ତା ସହିତ ଆ ଏଇ ତରକାରୀ ଟାକୁ ଖାଇଲେ ଭଲ ଲାଗିବ।
ଗରମ ଭାତରେ ଟିକେ ଘିଅ ପକେଇକି ତରକାରୀ ଖାଇଲେ ଆହୁରି ବି ଭଲ ଲାଗିପାରେ।
ହଁ ତରକାରୀରେ ଯୋଉ ତରକାରୀଟା କଦଳୀ ଭଣ୍ଡାର ଯୋଉ ତରକାରୀଟା ସେଥିରେ ବି ଯଦି ଶେଷରେ ଯଦି ଗୋଟେ କି ଦି ଚାମଚ ଘିଅ ପକେଇଦବୁ ତାହେଲେ ସେଥିରେ ବି ଆହୁରି ଭଲସେ ବାସ୍ନା ଆସିବ।
ଆଜି କଣ ଖାଇଥିଲ ତମେ?
ହଁ ମୁଁ ଏ କଦଳୀ ଭଣ୍ଡା ହେ ତରକାରୀ ହିଁ ଖାଇଛି।
ତମେ ବନେଇଥିଲ ନା?
ହଁ ହଁ ମୁଁ ବନେଇଥିଲି। ବନେଇଥିଲି ଯେ କଦଳୀ ଭଣ୍ଡା ଟା ଟିକେ ଭଲସେ ସିଜିବା ଦରକାର ନହେଲେ ସେଟା ତ ମୁହଁ ରେ ଲାଗିବ ଆ କିନ୍ତୁ ମୁଁ ଯେଉଟା ବନେଇଥିଲି ସେଟା ଟିକେ ଭଲସେ ସିଝି ନଥିଲା ସେଥିପାଇଁ ଭଲ ଲାଗିଲାନି।
ମୁଁ ଟିକେ ଏବେ ଉପମା ଖାଇବାକୁ ଇଚ୍ଛା ହଉଚି ଟିକେ ମତେ ଟିକେ କହିବ କି ସୁଜି ଉପମା କେମିତି ହୁଏ। ଖାଇବା ପାଇଁ ଯେମତି ଭଲ ଲାଗିବ।
ଅ ସୁଜି ଉପମା
ହଁ।
ତମର କଣ ସୁଜି ଉପମା ଭଲ ଲାଗେ କିି ଖାଇବାକୁ?
ନାଇଁ ଭଲ ମତେ ଭଲ ଲାଗେ ହେଲେ ଏ ଭଲ ଲାଗେନି ଟିକେ ଖାଉଚି ହେଲେ ଭଲ ଲାଗୁନି ତମେ ଟିକେ କହିଦେଲେ ଟି ସେଇ ଟାଇପରେ ମୁଁ ବନେଇଲି ଯଦି ଟିକେ ଭଲଲାଗନ୍ତା।
ହଉ ସୁଜି ଉପମାରେ କଣ କଣ ପଢେ ଜାଣିଚୁ ଯଦି କହ?
ସୁଜି ତ ପ୍ରଥମେ ପଡେ। ଆଉ ଟିକେ ଟମାଟୋ ବି ପକାନ୍ତି ଗାଜର ବି ଟିକେ ପକାନ୍ତି ଫୁଲକୋବି ବି ପକାନ୍ତି ଆଉ ଆଳୁ ବି ପକେଇଲେ ଚଳିବ।
ହଁ ସେଥିରେ ଅଦା ବି ଟିକେ ପଡିବ। ସୋରିଷକୁ ହଁ ଅଦା ପକେଇଲେ ହୁଁ। ପଡେ ସୁଜି ଉପମାରେ ଅଦା ଟିକେ ପଡ଼ିଲେ ଭଲଲାଗେ। କାଜୁ ବି ପଡେ କାଜୁ ଛଅ ସାତଟା ନେଲେ ନହେଲେ ଅଧିକ ନେଲେ ବି ଚଳିବ। କିସମିସ ବି ପକେଇ ପାରିବ ଅ ଘିଅ ପକେଇ ପାରିବ ଯଦି ତେଲ ଦବୁ ତେଲ ଟିକେ କମ ଭଲ ଲାଗିବ କିନ୍ତୁ ଘିଅ ଦେଲେ ଅଧିକ ଭଲ ଲାଗିବ।
ଆଉ ବାଦାମ ବି ପକାନ୍ତି ବୋଧେ।
ହଁ ବାଦାମ ପକାନ୍ତି ବାଦାମ ପକେଇଲେ ତ ଆହୁରି ଭଲ ଭଲ ଲାଗିବ। ଫାଷ୍ଟ ସୁଝିକି କଣ କରିବୁ ନା କଡେଇରେ ଟିକେ ବିନା ତେଲରେ ହାଲକା ଯେମିତି ନାଲି ହେଲା ପର୍ଯ୍ୟନ୍ତ ଟିକେ ବେଶୀ ନାଲି ନୁହଁ ହାଲୁକା ନାଲି ହେଲା ପର୍ଯ୍ୟନ୍ତ ତାକୁ ଭଲସେ ଭାଜି ଦବୁ। ଅ ତାପରେ ଯେମିତି ନ ପୋଡିବ ତାପରେ ତାକୁ ଫ୍ଲେଟ ରେ ବାହାର କରିକି ରଖିଦବୁ ହେଲା। ସେଥିରେ ଫୁଟଣ ଦେଇକି ସେଇ କଡେଇରେ ଟିକେ ତେଲ ଦେଇକି ଆଉ ଗରମ ମାନେ ଘିଅ ଗରମ କରିକି ନ ଲେ କରିକି ସେଥିରେ ସୋରିଷ ଆଉ ଛୋଟ ଡାଲି ଯେମିତିି ବୁଟ ଡାଲି ଟିକେ ପକେଇ ଦବୁ, ଭୃଷଙ୍ଗ ପତ୍ର ଉ ଫୁଟେଇ ଦବୁ। ଆଉ କାଜୁ ଦେଇକି ସେଟା ଲାଲ କରିକି ତାକୁ ବାହାର କରିଦବୁ। ତାପରେ ଯାଇକି ସେଥିରେ ପରିବା ପକେଇବୁ ମାନେ ଯେମିତି କି ପିଆଜ, ଆଳୁ, ଅଦା, କଞ୍ଚା ଲଙ୍କା ଆଉ କୋବି। ଉଁ ବିନ୍ସ ଗାଜର ଏସବୁ ପକେଇକି ତାକୁ ଆଉ ଟିକେ ଭଲସେ ଭାଜି ହେଲା ପର୍ଯ୍ୟନ୍ତ ଭାଜିବୁ। ପାଞ୍ଚ ଛଅ ମିନିଟ ଭାଜିବୁ। ତା ପରେ ତାକୁ ସେଥିରେ ପାଣି ଦେଇକି ଲୁଣ ଦେଇକି ତାକୁ ଟିକେ ଫୁଟେଇବୁ। ଆଉ ସେ ମାନେ ପରିବା ଟା ଟିକେ ଫୁଟିଲା ପର୍ଯ୍ୟନ୍ତ ତାକୁ ଫୁଟେଇବୁ ଫୁଟି ସାରିଲା ପରେ ସେଥିରେ ମାନେ ଭାଜିକି ଯୋଉ ସୁଜି ଟା ରଖିଥିବୁ ଅଳ୍ପ ଅଳ୍ପ ଦେଇ କି ମାନେ ତାକୁ ଅଳ୍ପ ଅଳ୍ପ ଏମତି ଦେଇକି ଗୋଳେଇବୁ ଯେମିତି କିି ସେ ମାନେ ଯୋଉଟା ନଥାଏ କିି ଝୁରୁଝୁରିଆ ହବ ବୋଲି।
ହଁ ସେମିତି ଖାଇଲେ ଭଲ ଲାଗିବ ସୁଜିରେ ହଳଦୀ ପକାନ୍ତି ଉପମାରେ?
ହଁ ହଳଦୀ ପକେଇଲେ ହଳଦୀ କଲର ହଳଦୀ ରଙ୍ଗର ହେଇଯିବ ଯଦି ବିନା ହଳଦୀରେ କରିବୁ ତାହେଲେ ସେଟା ଧଳା ଦେଖାଯିବ ହଳଦୀ ପକେଇଲେ ଟିକେ ଅଧିକ ସୁନ୍ଦର ଦେଖାଯାଏ।
ଚିନି ମିଶାନ୍ତି ନାଉ ବିନା ଚିନି ଦେ ବି ସେଟା ହେଇପାରିବ?
ନା ଯଦି ଖାଲି ଉପମା ଖାଇବୁ ତାହେଲେ ଚିନି ଦେଲେ ଚଳିବ। ଆଉ ଚିନି ଦିଆଯିବ ଯଦି ଉପମା ସହିତ ଡାଲମା ବା ତରକାରୀ କିଛି କରିକି ଖାଇବ ଯେମିତି କିି ମଟର ତରକାରୀ ନହେଲେ ପରିବା ଆଉ ଡାଲମା ସହିତ ଖାଇବୁ ତାହେଲେ ସେଟା ବିନା ଚିନିରେ ଖିଆ ଯିବ।
ଆଚ୍ଛା ଉପମା ତ ଦରକାର ଟିକେ ତରକାରୀ
ସୁଜି ଟାକୁ ଯୋଉ ଢାଙ୍କି ରଖିଥିବ ସେଟା ଗ୍ୟାସ୍ ଟାକୁ ଲୋ କରିକି ତିନି ରୁ ଚାରି ମିନିଟ ରଖିଥିବ। ସୁଜି ଟା ଟିକେ ଭଲସେ ଫୁଲିଯିବ ଆ ତାପରେ ଉପରୁ ଭାଜିକି ମାନେ ଉପ ଉପରୁ ଭାଜିକି ଯୋଉ କାଜୁ ରଖିଥିବ ସେ ଉପରେ ସୁଜି ଉପରେ ପକେଇବୁ। ଧଣିଆ ପତ୍ର ଟିକେ ପକେଇଦବୁ। ଆଉ ଟିକେ ଘିଅ ଦେଇକି ତାକୁ ମିଶେଇଦବୁ। ବୁଝି ପାଇଲୁ।